ହାଲୋ।
ହୁଁ।
ଙ୍କ କରଚୁ।
କିଛି ନାହିଁ ଏଠି ବସିଥିଲି ଆଉ। ତୁ କଣ କରଛୁ?
ଏଇ ମୁଁ କଣ କହିଲୁ ବସିଥିଲି ଆମ ଛାତ ପଟେ ଭଲ ପବନ ଦଉଚି ତ ସେଇଠି ବସିଥିଲି ଏ ଏଇ ଆମର ଗୋଟେ ଅନଲାଇନ କାମ ଚାଲିଛି କଣ କହିଲୁ ଲାପଟପ ରେ। ସେଇଆଉ କାମଟା କରିଥିଲି ହେ ମୋ ଲାପଟପ ରେ କଣ କହିଲୁ ବହୁତ ଦିନ ହେଲା ରହିଗଲାଣି ତ ହେଲା ସେଟା ଅପଡେଟ ଗୋଟେ ଅପଡେଟ ଆସେ। ଜାଣିଥିବୁ ତ ମାନେ ଫୋନ ଅପ୍ ଡେଟ୍ ହଉନି।
ହୁଁ ହୁଁ
ସେମତି ଅପଡେଟ ସବୁ ହଉଛି। ଏ ଆସୁଛି ସେଇଆଉ ଅପଡେଟ କଲା ବଳେ ଟାଇମ ଲାଗୁଛି ତାପରେ ନେଟ ଲାପଟପ ରେ ବହୁତ ସରୁଛି ମାନେ ଧର ଆମେ ଗୋଟେ ଦିନରେ ଆସୁଛି ୱାନ ଜିବି ନା ନା ଦେଢ ଜିବି ହେଲା। ଦେଢ ଯିବି। ସବୁ ଯାକ ଟାଣି ନେଇଯାଉଛି ଏକା ଥରେ, ଏକା ଥରେ ଗୋଟେ ରେ । ଟ ଏକାଥରେ ୱାନ୍ ଜିବି ଡାଟା ସରିଯାଉଛି। ଆ୍
ନେଟୱାର୍କ ପ୍ରୋବ୍ଲେମ୍ ହଉଛି। ନେଟୱାର୍କ ପ୍ରୋବ୍ଲେମ ହଉଛି କିଛି ଶୁଭୁନି ହୁଁ।
ଶୁଭିଲା। ସୁଭିଲା କି? ଆମ ଆମ ଆଡେ କଣ୍ କର୍। ହଁ ବା ଆମ ଆଡେ ଟିକେ ନେଟୱାର୍କ ପ୍ରୋବ୍ଲେମ ହଉଛି ଏଇ କେତେ ଦିନ ହବ। ଆଉ କଣ କରୁଛୁ?
ଏଇ ବାହାରେ ବସିଥିଲି ଡ ପବନ ଦଉଛି ଯେ ଆଉ। କଣ ଖାଇଥିଲୁ?
ମୁଁ ଆରେ ମାନେ ମୁଁ ଆଜି ଖରାରେ ଖାଇଥିଲି ଗାଧୁଆଳ ଯାହା ଖାଇଥିଲି। ତାପରେ ଆଉ ଖାଇ ନଥିଲି ତାପରେ। ହ ଶୋଇ ଉଠିକି ଭୋକ କଲା ତ ପୁଣି ଟିକେ ଭାତ ଖାଇ ଦେଇଥିଲି ଆଉ ଭାତ ଡାଲି। ଆଉ ଭଜା ଆଉ। ଆମ୍ବ। ଖାଇଛୁ ଆଉ ତୁ କଣ ଖାଇଛୁ?
ମୁଁ ସେଇ ଭାତ ଆଉ ଭଜା। ଆଉ ସନ୍ତୁଳା ହେଇଥିଲା ଆଉ ଏଇନା। ଚିକେନ ହେଇଛି ଖାଇବି ଆଉ।
ହୁଁ ହୁଁ ଆ ବଢିଆ ଆଉ କଣ।
ଶୁଭୁନି କିଛି ଭଲ ଜାଗା କୁ ଗୋଟେ ଆସିକି କ ଥା ହୁଅ ନେଟୱାର୍କ ପାଉନି। ନା
ଆମର ନେଟାର୍ ଟା କଣ ହେଇାଣି ଟିକେ ଟିକେ ଅପଡାଉନ ଅପଡାଉ ହଉଛି ଆଉ ଏଇ ବର୍ଷା ଫର୍ଷା ତ ନାହିଁ ପବନ ପବନ ଯୋଉ ଟିକେ ଟିକେ ହଉଛି ସେଠା ନେଟାର୍ ବୋଧେ ପାଉନି କଣ ଆଉ
ହୁଁ ହୁଁ
କଣ କହିଲୁ ଆମର ଏଥର ଏଇ କେତେ ଦିନ ହବ ନେଟାର୍କ ଟିକେ ଭଲସେ ପାଉନି ଯେ ଯେତେବେଳେ ଝିଅ ଗଟେ କଥା ହେଲେ ଆମକୁ ଛାତ ଉପରକୁ ଯିବାକୁ ପଡୁଛି, ଆଉ ତ ତୋ ସଧା କଥା ଶୁଭୁନଥିବ ଇଏ ସେ ସେଇଟା ହିଁ କିଏ କଲ କାହାକୁ କଲ କରିବା ପାଇଁ ବି କଣ କହିଲୁ ଇଚ୍ଛା ହଉନି। ଆନା ଗୋଟେ ଛାତ ଉପରେ ବସ ସେଥିରେ ମୁଁ ଲ ଦେଖିବା ଲଗାଏ କଣ କରୁଛି କେତେ ଦିନଆ ହବ ଲଗେଇନି
ମନେ ପହିଲେ କଲ୍ କରୁଛୁ ଆଉ ନା
ଶୁଭୁନି କିଛି। କିଛି ଶୁଭୁନି ନାଆ
ଶୁଭୁନି।
ନା। ହଁ।
ଏ କଣ କହିଲ ଆମର ଟିକେ ଗୋଟେ କହୁଛିପା ନେଟୱର୍କ ଟିକେ ପ୍ରୋବ୍ଲେମ ହଉଛେ ସେ ବେଳେ ବେଳେ ଅପଡାଉନ ଅପଡାଉନ୍ ଅପଡାଉନ୍ ହଉଛି ଆଉ କଣ କରିବି।
ଅହଁ କିଛି ରହୁ ଶୁଭୁନି ନା ଅଧା କହିଲେ ଅଧା ଶୁଭିଲେ ଅଧା ଶୁଭୁନି ତ ସେଇଥିଯୋଗୁଁ କହୁଛି।
ହଁ ବା ଯଉ ସେ ଅପଡାଉନ ଡାଉନ୍ ହଉଛି ତ ନାଇଁ ନଟର ଯାଉଛି ଆସୁଛି ଯାଉଛି ଛି ଏମିତି ହଉଛି ଆଉ ଏଇଠି ଆମର ଜିଓ ଟାୱାର ଅଛି ହେଲେ କଣ ହବ? କିନ୍ତୁ ଯେ ମାନେ କଣ କହିଲୁ ନେଟୱାର୍କ ପଳଉଛି
ହଁ ବର୍ଷା ହେଲେ ତ ଗଲା ଆଉ ଆଉ ଆସିବା ନା ଧରିବନି
ନା ବା ବର୍ଷା ବର୍ଷା ହେଲେ ସରିଲା ଆ ନେଟୱାର୍କ ଆଉ ଖୋଜିଲେ ପାଇବୁନି ତାହେଲେ ବର୍ଷା ବର୍ଷା ଲାଇନ୍ ଫାଇନ୍ ସବୁ ତାର ଫାର କୁଆଡେ଼ ଛିଡି ଛୁଡା ଯାଉଛି ଗଛ ପଡିକି ତା
ନା ରେ କିଛି ଶୁଭୁନି କିଛି ଶୁଭୁନି
ଶୁଭ କଣ କହିବି କି ସୁବୁନି ଏ ନେଟୱାର୍କ ଟା କଣ କରିବି ଆଉ କଣ ଖାଇଛୁ କଣ ତୁ?
ସେଇପା ଖାଇଥିଲି ଭାତ ଭାତ ସନ୍ତୁଳା ଆଉ ଭଜା ଖାଇଥିଲି ଆଉ ଆଉ କୁଆଡେ କଣ ବୁଲାବୁଲି କରୁଛୁ?
ଏ ଖରାରେ କୁଆଡେ ବୁଲିବାକୁ ଯିବୁ ତୁ କୁଆଡେ ବୁଲିବାକୁ ଯାଉଛୁ ନା ନାଇଁ ଖରାରେ
ହଁ ଏଇ ଚାରିଟା ବେଳେ ଏମିତି ଟିକେ ବୁଲୁଚୁ ଆଉ ହଁ।
ଓହୋ ଚାରିଟା ବେଳେ କୁଆଡେ ବୁଲି ଯାଉଛୁ?
ସେଇ ଯୁଆଡେ ଟିକେ ମନ ହଉଛି ପଳଉଛି ଆଉ।
ମାନେ ଆମ ଗାଁ ଗାଁରେ ତ
ହଁ
ଓହୋ ହଁ ହଁ ଏଇ ଗାଁରେ ହଁ ଟିକେ ଯାହା କୁଆଡେ ଗୋଟେ ଯିବୁ ଏଇ ଚାରିଟା ବେଳକୁ ଟିକେ ପାଗ ଭଲ ଦଉଛି ତ କୁଆଡେ ଟିକେ ଯାହା ଯିବୁ କଣ ଆଉ ଏଇ ଯୋଉ ଖରା ଉଦୁଉଦିଆ ଖରାଟାରେ ତୁ କୁଆଡେ ବୁଲିଆକୁ ଯିବୁ । ମୁଁ ଯୁଆଡ଼େ ଗୋଟେ ବୁଲିଆକୁ ଯିବୁ ହେଲା ତୁ ବା ହବା ଆରେ ଶୁଣୁ ତୁ ଯଦି କୁଆଡ଼େ ଗୋଟେ ବୁଡିଆକୁ ଯିବୁ ପୁଣି ନୂଆ ଡ୍ରେସ୍ ପିନ୍ଧିବୁ ବୁ ବାହାରିବୁ ଲଗେଇବୁ ଲଗେଇବୁ ପିନ୍ଧିବୁ କ୍ରିମ ପାଉଡର୍ ତ ତ ଟିକେ ଲଗେଇବୁ ନା ନାହିଁ ସେଇ ଯୋଉ ଝାଳ ଗରମ ରେ ସିଝି ଯାଇ
ତୋ କଥା କିଛି କିଛି ବି କ୍ଲିୟର ଶୁଭୁନି ଅଧା ଶୁଭିଲେ ଆଉ ଅଧା ଶୁଭୁନି ମୁଁ କଣ କହିବି ।
ନାଇଁ କଣ କରିବି ଆମର ଟିକେ ନେଟୱାର୍କ
ହେଲା
ହ୍ୟାଲୋ ଶୁଭୁଛିି
ହାଲୋ
ହଁ ଏବେ ଶୁଭୁ ହଁ ହଁ କହ।
ହ୍ୟାଲୋ ହ୍ୟାଲୋ ଶୁଭୁନି କି ହ୍ୟାଲୋ